କଣ କରୁଛ?
ତମେ ଫୋନ ଟାକୁ ବନ୍ଦ କରିଦିଅ। ଥାଉ ଥାଉ ବନ୍ଦ କରନି।
ହଁ ହଁ। ବନ୍ଦ ବା ହଉନି ଆଉ ତମେ କୁହ ହ ହେଇଗଲା କୁହ।
ହଁ ମୁଁ କଣ କହୁଥିଲି କି ଆଜି ଆମେ ଯୋଉ ମଇତ ଟାକୁ ବନେଇକି ପିଇଲି ତମକୁ କେମିତି ଲାଗିଲା?
ବଢିଆ ଲାଗିଲା ମାନେ ଆମେ ଅଯଥାରେ ସେଇଥିରେ ଦହି ପକଉଥିଲେ ମୁଁ ଜାଣିନି ତମକୁ ଭଲ ଲାଗୁ କି ନାହିଁ ମୁଁ ଯୋଉ ଦହି ପକେଇଲି ମତେ ଟୋଟାଲି ଭଲ ଲାଗିଲାନି। କିନ୍ତୁ ଆମେ ଯୋଉ ମଇତଟା ଖାଲି କରିଥିଲେ ସେଇଟା ମତେ ବଢିଆ ଲାଗୁଥିଲା ଆମେ ଅଯଥା ରେ ଗୋଟେ ସେ ଦହି ସେଟା ପକଉଥିଲେ ସେଇଟା ଦହିତ ନୁହେଁ ଲସି ଆଉ ସେଇଟା ପକେଇଦେଲେ ଯେ ଭଲ ବି ଲାଗିଲାନି। ତମକୁ ଭଲ ଲାଗିଲା?
ହଁ ମତେ ତ ବହୁତ ହିଁ ଭଲ ଲାଗିଲା ସେ ଯୋଉ ଦହି ପ ପକେଇକି ପିଇଲାରୁ ତମକୁ ମେବୀ ଭଲ ଲାଗି ନଥିବ ନହେଲେ କଥାରେ ବି ଆମେ ଯେମିତି କରିଥିଲେ ସେମିତି ବି ଭଲ ଲାଗୁଥିଲା।
ହଁ ଆଉ ଯଦି ହବ ଆମେ ଆଉଥରେ କେବେ କରିବା ସେ ଯୋଉ ମୋ
ଶୁଭୁଛି?
ହଁ ହଁ ଶୁବୁଚି।
ହଁ ଆମେ ନହେଲେ କେବେ ଗୋଟେ ଥରେ ସାଧା କରିବା। ଆଉ ଗୋଟେ ମେନ୍ କ ଥା ଶୁଣ ତମେ ପଳେଇଲ ଆମ ଘରୁ ଜଲଦିରେ ମୁଁ ତମକୁ କହି ପାରିଲିନି। ମୁଁ ନୁହଁ କାଲି ଯୋଉ ଆମେ ଆଣିକି ରଖିଲୁ ଛୋଟା ଭିମ ନୁଡଲସ। ଆମ ଆଜି ଇଭିନିଂରେ ଆସିବ କରିବା ଠିକ୍ ଅଛି।
ହାଲୋ।
ହଁ କହୁନ।
ହଁ ଏଥିରେ ଗୋଟେ ଅନଡ ମାନେ ଅନ୍ନୋନ ଭୟସ ଟାଇପ ର ଶୁଭୁଛି।
ସେମିତି କିଛି ନାହିଁ ତମକୁ ସେଇୟା ଲାଗୁଥିବ।
ଆରେ ନା ନା ମାନେ ଯୋଉ ଆମେ ମାନେ କଥା ହଉଛନ୍ତି ନା ତମେ କହି ସାରିଲା ପରେ ମାନେ ମୁଁ ତମେ ଯେତେବେଳେ କହିଲନି ହଁ କୁହ ସେତେବେଳେ କଣ ଗୋଟେ ମାନେ ଅଲଗା ଭଏସ ଟେ ଶୁଭିଲା।
ସେଇଟା ନୁହଁ ଇକୋ ହଉଥିବ ଠିକ ଅଛି।
ହଁ ହଉ ଆମେ ଯୋଉ ଛୋଟା ଭିମ୍ ମ୍ୟାଗି ଟା କରିଦବା। ତାପରେ ଆଉ ଯଦି ଆମର ଆମ ପାଖରେ ପଇସା ହବ ଆମେ ଯୋଉ ଭଲ ଭଲ ସବୁ ମିଳୁଛି ମ୍ୟାଗି ଗୁଡାକ ସେ ମ୍ୟାଗି ଗୁଡାକ କରିକି ଖାଇବା ଠିକ ଅଛି।
ଆରେ ଆରେ ନିଶ୍ଚିନ୍ତ ସେ ଆମର ତ ଏଇ କାମ ପରେ ପଇସା ଆସିଲେ ଆମେ କ ଯୋଉ କପ ନୁଡଲସ ନୁହଁ ସେଇଟା ଆଣି ବା ରିଲିଆନ୍ସରୁ।
ହଁ ସେଇଟା ଆଣିବା ତାପରେ ଏବେ ଯୋଉ ଆଉ ଗୋଟେ ମିଳୁନି ଯୋଉ ସେଇ ଯୋଉ ଗ୍ରୀନ କଲର ର ଗୋଟେ କୋରିଅନ ଅ ର ଗୋଟେ ମ୍ୟାଗିଟେ ସେଇଟା ବି ଆଣିକି ଖାଇବା ସେଇଟା ବହୁତ ରାଗ ଲାଗେ। ଆଉ ସେଇଟା ଜାଣିଛୁ ମୋ ଭଉଣୀ ଥରେ ଆଣିଥିଲା। ସେଇଟା ଏତେ ଭ ଭଲ ତ ଲାଗୁଥିଲା ତା ଟେଷ୍ଟ ଭଲ ଥିଲା। କିନ୍ତୁ ସେଇଟା ବହୁତ ରାଗ ଲାଗୁଥିଲା। ଏତେ ରାଗ ଲାଗିଲା ତାପରେ ବି ଆମେ ଦି ଜଣ ଖାଇଲୁ। ତାପରେ ଆମେ ଆଉ ଗୋଟେ ଖାଇବା କୋଉଟା କହିଲ ସେଇଟା ଯୋଉ ତମେ ଯୋଉ ଗୋଟେ ନୁଡଲସ ଟା କହୁନଥିଲ ସେଇଟା ଖାଇବା।
ଆରେ ହଁ ହଁ ତମେ ନା ସେ କୋରିଆନ ନୁଡଲସ ରେ ଯଦି ତାର ଯୋଉ ରାଗ ମସଲା ଟା। କମ ପକେଇଥାନ୍ତ ତାହେଲେ ଏତେ ରାଗ ହେଇନଥାନ୍ତା। ତା ଆଉ ତମେ ଯୋଉ ଅଏଲ କଥା କହୁନ କି ସେ ଅଏଲ ଟା ଏତେ ରାଗ ନୁହେଁ ତମେ ଯେ ଯୋଉ ରାଗ ଟା ପକେଇଦେଲ ଅଏଲ ଟା କଣ ଚିପ ଚିପା ହେଇକି ସେ ଯୋଉ ମସଲା ସହ ଲାଗିବ ନା ନାଇଁ। ସେଥିପାଇଁ ତମକୁ ଲାଗୁଛି ଅଏଲ ଟା ରାଗ ବୋଲି। ହେଲେ ଆକ୍ଚୁଲିରେ ସେ ମସଲା ଟା ରାଗ ହେଇଥାଏ।
ଆରେ ନା ମୁଁ ସେ ଅଏଲଟାକୁ ଟିକେନାକୁ ହାତରେ ନେଇକି ଖାଇଲି ସେଠୁ ରାଗ ଲାଗିଲା। କିନ୍ତୁ ସେ ମସଲା ଟାକୁ ଖାଇଲି ମତେ ରାଗ ଲାଗିଲାନି ତ।
ହଉ ଛାଡ କୁଛ ବି।
ତମେ କଣ ହିନ୍ଦୀରେ କହୁଛ ଓଡିଆରେ କଥା ହଉନ।
ମୁଁ କିଛି ବି କହିଛି ନା।
ଓ ହୋ ହଉ। ଆରେ ଆଉ କିଛି କଥା ହବା ଆମେ ଯୋଉ କଥା ହବା ଆମେ ଯୋଉ ଆମେ ଯୋଉ କାଲି ଯାଇ ନଥିଲେ ଅ ଯୋଉ ମେଲଣ ପଡିଆ। ସେଇଠି ଜାଣିଛୁ ସେଇଠି ମୁଁ ମୋ ଭଉଣୀ ସହିତ ସନ୍ଧ୍ୟା ବେଳେ ଗଲି। ସେଇଠି କାଲି ଏତେ ଭିଡ ବି ନଥିଲା ଆଉ ସେଇଠି ବହୁତ ସାରା ଝିଅ ପିଲା। ତମ ନା ଦେଇକି ସେଠି ସେମାନେ ଡ୍ୟାନ୍ସ କରୁଥିଲେ ତାପରେ ସେଇଠି ସେମାନେ ଓଡିଶୀ। ଏଁ ତାପରେ ଚିତ୍ର ଅଙ୍କନ ଝୋଟି ପକେଇକି ତାଙ୍କୁ ସେମାନଙ୍କୁ। ପ୍ରାଇଜ୍ ବି ମିଳୁଥିଲା ତାପରେ। ସେମ ସେଇଠି କଣ କଣ ଖାଇବା ଷ୍ଟଲ ପଡିଥିଲା ଜାଣିଚ। ହେଇଠି ଯୋଉ କୁଲଫି ଆଇସ୍କ୍ରିମ୍ ସେଇଟା ପଡିଥିଲା ତାପରେ। ସମସ୍ ଯୋଉ ଯୋଉ ମାନେ ଷ୍ଟଲ ପକେଇଥିଲେ ସେଇଠି ଗୋଟେ। ଷ୍ଟଲଟେ ଥିଲା ସେଇଠୁ ବରା ତରକାରୀ ହଉଥିଲା ସେମାନେ ଘରୁ ଆଣିକି କରିଥିଲେ। କିନ୍ତୁ ମୁଁ ଖାଇଲିନି କିଛି ମୁଁ ସେଇଠୁ କିଛି କିଣିକି ଖାଇନି କାରଣ ଆମେ। କାଲି ରାତିରେ ଗୁପଚୁପ୍ ଖାଇଥିଲେ ନା ତ ସେ ଯୁଗୁରୁ ମୁଁ କିଛି ଆଉ ଖାଇଲିନି। ଆଉ ଆଜ କାଲ ତ ସେଟା ସରିଗଲା ଆଉ। ସେଇଠି ପଡିଥିଲା ମଥୁରା କେକ୍ ଲଙ୍କା ଚପ୍ ଆଉ। ଆଉ ଯୋଉ ଚାଉମିିନ ବି ପଡିଥିଲା ତାପରେ ପୋଡା ପିଠା ମଣ୍ଡା ପିଠା। ଛେନାପୋଡ ଏଗୁଡାକ ସବୁ ସେମାନେ ଖାଇବାକୁ ଦଉଥିଲେ। ତାପରେ ସେଇଠେ ରଜ ଦୋଳି ପାଖେରେ ଏତେ ଭିଡ ହେଇଥିଲା। ଆଉ ମାନେ ସେଠି ଟିକେ ନା କୁ ଜାଗା ବି ନଥିଲା। ଆଉ ସେଇଠି ମେଞ୍ଚେ ଦୋଳି ପଡିଥିଲା ରାମ୍ ଦୋଳି। ଆପଣଙ୍କୁ ମୋ ଭଏସ୍ ଶୁଭୁଚି।
ହଁ ହଁ ମତେ ଶୁଭୁଚି।
ଆଁ ସେଇଠି ରାମଦୋଳି ପଡିଥିଲା ତାପରେ ଡ୍ରାଗନ ପଡିଥିଲା। ତାପରେ ଯୋଉ ଗୋଟେ ଦେଖିନଥିଲା ଯୋଉ ଘୋଡା ହେଇଥିବ ସେଇ ସାଇଡରେ ଯୋଉ। ଅ ତା ସାଇଡରେ ଯୋଉ ବସିବାକୁ ହେଇଥିବ ସେଇଟା ବି ପଡିଥିଲା। ତାପରେ ମିକି ମାଉସ ପଡିଥିଲା ଆଉ ଡ୍ରାଗ ଯୋଉ ଆଉ କଣତ ସେଇଟା ଡଙ୍ଗା ବି ପଡିଥିଲା। ଏମିତି ବହୁତ ସାରା ଜିନିଷ ପଡିଥିଲା ତାପରେ ତା ବାହାରେ ବି। ଆଇସ୍କ୍ରିମ ଗୁପଚୁପ୍ ଚାଟ କେତେ କଣ ଜିନିଷ ପଡିଥିଲା। ତମେ ଦେଖିଚ ନା ଦେଖିନ।
ଆରେ ହଁ ହଁ ସେ ଯୋଉ ଆମେ ଯୋଉ ଅଙ୍କିତା ସହ ବି ମୁଁ ଯାଏ ଥିଲି ସେଦିନ ବି ସେ ଯୋଉ ପିଲାମାନେ ସେ ଷ୍ଟେଜ ଉପରେ ଯାଇକି ଡ୍ୟାନ୍ସ କରୁଥିଲେ। ଗ୍ରୁପ୍ ଡ୍ୟାନ୍ସ ବି ସିଙ୍ଗଲ୍ ଡ୍ୟାନ୍ସ। ମୁଁ ତମକୁ ଆମେ ଯୋଉ ସକାଳେ ଯାଇଥିଲ ମୁଁ ତମକୁ କହିଲିନି ତମେ କେତେ ଭଲ ଡ୍ୟାନ୍ସ କର ତମେ ବି ପଟିସିପେଟ୍ କର ପ୍ରାଇଜ ପାଇବ ତମେ ତ ହଁ।
ହାଲୋ ହଁ ହଁ ଏବେ ଶୁଭିଲା କୁହ ଏବେ ଶୁଭିଲା।
ମୁଁ ବି ସେଇ କଥା କହିଲି କି ତମେ ବି ମୁଁ ସକାଳେ ତମକୁ କହିଲି। କି ତମେ ବି ଯାଇକି ପାର୍ଟିସିପେଟ କର। ତମକୁ ବି ପ୍ରାଇଜ ମିଳିବ ହେଲେ ତମେ ତ ଶୁଣିଲନି। ଆଉ ସନ୍ଧ୍ୟା ବେଳେ ଗଲେ ପୁରା ଭିଡ ସେ ଦୋଳେ ପାଖରେ ସେଥିପାଇଁ ମୁଁ ଅଙ୍କିତା ସହିତ ଯାଇଥିଲି ଭିଡ ଥିଲା। ହେଲେ ତମ ସହିତ ସେଥିପାଇଁ ମୁଁ ଦଶଟା ଏଗାରଟା ବେଳେ ପଳେଇଲି ବୋଲି। ଆମ ଭିଡ ଏତେ ନଥିଲା। ଆଉ ମୁଁ ଗୋଟେ କଥା କହୁଥିଲି କି ଧନ୍ୟବାଦ ତମେ ମତେ ସେଦିନ ଅମୁଲ କୁଲ୍ ଦେଇଥିଲ।
ହଁ ଆମେ ତ ଆମ ଆମ ଦି ଜଣଙ୍କର ତ ଗୋଟେ ସର୍ତ ହେଇଥିଲା ନା। ମୁଁ ଯଦି ଜିତିବି ତାହେଲେ। ତମେ ମତେ ଅମୁଲ କୁଲ ଦବ ଯୋଉ ମୁଁ ଯଦି ହାରିବି ତାହେଲେ ତମେ ମତେ ଅମଲ କୁଲ ଦବ ଯଦି ତମେ ହାରିବ ତାହେଲେ ମୁଁ ତମକୁ ଅମୁଲ କୁଲ୍ ଦେବି ତ ମୁଁ ଦେଇଦେଲି ଆଉ। ତାପରେ ଆମକୁ କାଲି ଯୋଉ ଯାଇ ଦେଇଥିଲା ଗୁପଚୁପ ସେଇଟା ବି ବହୁତ ଭଲ ଲାଗୁଥିଲା ନା ତାପରେ ହଁ ସେଇଠି ଦେଖିଛ ବା ଆମେ ଯୋଉ ମେଲଣ ପଡିଆ ର ବାହାରେ ଯୋଉ ପ ଥିଲା ଯୋଉ ବୋଲା ଯୋଉ ବରଫ ଖାଆନ୍ତିନି ସେଇଟା ବି ପଡିଥିଲା। ତାପରେ ସେଇଠି ସେଇଟା ସବୁ ପଡିଥିଲା। ତାପରେ ମୁଁ ମୋ ଭଉଣୀର ମୋର ଯାଇଥିଲୁ। ହଁ ଆମେ ଯାଇଥିଲୁ କିନ୍ତୁ ଖାଇ ପିଇକି ବୁଲି ବାଲିକି ଆସିବୁ ବୋଲି। ତାପରେ ଆମେ ଆଉ କିଛି ଖାଇଲୁନୁ କାରଣ ସେଠି କିଛି ଭଲ ଜିନିଷ ନଥିଲା ସବୁ ମାନେ ମାନେ ବାସି ମାସେ ଥିଲା ତ ସେଥିପରୁ ଆମେ କିଛି ଖାଇଲୁନୁ ତାପରେ ଆମେ ଦି ମୋ ଭଉଣୀର ମୋର ଆସିଲୁ ଦି ଜଣ ସେଇ ଯୋଉ ଦେବ ଅଙ୍କଙ୍କ ଦୋକାନ ସେଇଠି ଆମେ ଦିଟା ଥଣ୍ଡା ପି ଦେଇକି ପଳେଇ ଆସିଲୁ। ତାପରେ ଭାବୁଥିଲୁ କାଲି ମଗି କରି ବୁଲ କିନ୍ତୁ ଆମେ ଦି ଜଣ କଲୁନୁ। କାଲି ମୋର ଟିକେ କାମ ଥିଲା ତ ସେଇଥିପାଇଁ ତାପରେ ମୋର ଅ ଯୋଉ ମୋ ଅଜା କାଲି ଯୋଉ ପଳେଇଲେ ଦିଦି ତଳ ନେଇ ଆସିଲା ତଡ଼କା ଆଉ ରୁଟି। ତ ସେଇଟା ମୋ ଅଜା ଅଜା ଟିକେ ଖାଇକି ଯାଇଥିଲେ ତାପରେ ଆଉ ସବୁ କ ତଡକା ହଉଛି ଆମେ ରାତିରେ କିଛି ରୋଷେଇ କରିନଥିଲୁ। ତଡ଼କା ଆଉ ରୁଟି ଖାଇଦେଲୁ ତାପରେ ମୋ ଅଜାଙ୍କ ବସ୍ ଟ୍ରେନ ମୋ ଅଜା ମାଉସୀ ଘରକୁ ଯାଉଥିଲେ ମୋ ମାଉ ଅଜା ଆଉ ମୋ ବାବା ଯାଉଥିଲେ। ତାପରେ ସେ ଟ୍ରେନ ଟା ପାଞ୍ଚ ଘଣ୍ଟା ଲେଟ୍ ଥିଲା ସାଢେ ଆଠଟାରେ ଟ୍ରେନ୍ ଥିଲା। ଆମେ କିନ୍ତୁ ଜାଣିନଥିଲୁ ସାଢେ ଗୋଟେ ରେ ଟ୍ରେନ ଥିଲା। ପାଞ୍ଚ ଘଣ୍ଟା ଲେଟ୍ ଥିଲା ନା ତାପରେ ଦେଖିଲା ବେଳକୁ ସାଢେ ଗୋଟେ ହେଲା ବେଳକୁ ସାଢେ ଗୋଟେ କହିଲେ କି ଯେ ସେହି ଗାଡ଼ି ଟା ମାନେ ସାଢେ ଛଅଟା ଆସୁ ମାନେ ପୁରା ବାର ଘଣ୍ଟା ସେ ଗାଡି ଲେଟ ରେ ଥିଲା ଆଉ ଆଜି ସେମାନେ ସାଢେ ଛଅଟାରେ ସକାଳେ ବସ ଆସିଲେ ତାପରେ ଆଜି ପହଞ୍ଚିଲା ବେଳକୁ ବହୁତ ଡେରି ହବ। ମୋ ମାଉସୀ ସବୁ ସେମାନେ ଆସିବେ ବୋଲି ସବୁ ଜିନିଷ କରିକି ରଖିଥିଲା। ଆଉ ଅଜା ବି କାଲି କିଛି ଖାଇ ନଥିଲେ। ସେଇ ଯୁଗୁରୁ ଆମେ ଭାବୁଛୁ। ଆଥିଲୁ ଘରକୁ ନେଇ ଆସିବୁ ବୋଲି କିନ୍ତୁ ଘରକୁ ଆଣିଥିଲେ ବି କିଛି ହେଇନଥିଲା।
ହଁ ଯାହା କହିଲ ତମେ ସେ ମାନେ ଇଣ୍ଡିଆନ ରେଲୱେ ନା ସେ ଚଳିବ ମାନେ ସେ କଥା ଆମେ କଥା ହବାନି ଲେଟ ହେଇଥିଲା। ମୁଁ କଣ କହୁଥିଲି କି ତମ ଅଜାତ ବହୁତ ଭଲ ପାଆନ୍ତି ତମକୁ ମୁଁ ଯେତିକି ଦେଖିଛି।
ହଁ କିଛି ଗୋଟେ ସାଉଣ୍ଡ ହଉଛି କି ସେଇଠି।
ନାଇଁ ତ ସେ ପବନ ସାଉଣ୍ଡ ହଉଥିବ।
ମାନେ ବାଣ ଫୁଟିଲା ଭଳିଆ ସାଉଣ୍ଡ ହଉଛି।
ହେଁ ସେମତି ତ କିଛି ହଉନି
ତମ ସାଉଣ୍ଡ ମାନେ ତମ ସାଉଣ୍ଡ ପୁରା ଧୀରେ ଧୀରେ ଶୁଭୁଚିବି।
ତମେ ବୋଧେ ଫୋନ ର ଭଲ୍ୟୁମ ଟା ଟିକେ ଲୋ ଅଛି।
ନା ଫୋନ ତ ବହୁତ ଦୂରରେ ଥୁଆ ହେଇଛି ମୋଠାରୁ ତମ ଆମେ କଥା ହବା ଚାଲ।
ନା ନା ମୁଁ କୋହୁଥିଲି କି ତମର ଫୋନ ର ଭଲ୍ୟୁମ ଟା ବୋଧେ ଲୋ ଅଛି। ହୋଉ ଛାଡ ମୁଁ ତାହେଲେ ଏବେ ରଖୁଛି। ତମେ ସନ୍ଧ୍ୟା ବେଳକୁ ଆସିଲେ ଆମେ ସେଟା କରିକି ଖାଇବା ବାଏ।
ବାଏ।